ସାର୍ ସାର୍ ନମସ୍କା
ସାର୍ ନମସ୍କାର୍ ସାର୍ କେମିତି ଅଛନ୍ତି ସାର୍?
ସାର୍ ବହୁତ୍ ଭଲ ଅଛି ଏଇ ମୁଁ ଟିକେ ପ୍ରସ୍ତୁତ୍ ତ ହେଉଥିଲି ବାହାରିବି ପାଇଁ ଟିକେ ଖାଦ୍ୟପେୟ ଟିକେ ଗ୍ରହଣ କରିବା ଯେହେତୁ ଭୋକ ବହୁତ। ହେଲାଣି ତ ଆପଣ ସନ୍ଧ୍ୟାରେ କଣ ଖାଇଛନ୍ତି ବୋଧେ?
ନାଇଁ କିଛି ଆଉ ଯିବା ବାହାରିକି ମୁଁ ହେଲେ ବାହାରୁଛି ଯିବା ଯାଇକି କଣ ଟିକେ ଖାଇକି ଆସିବା।
ଆପଣ ଦିନରେ କଣ ଖାଇଥିଲେ ଆଜି?
ସାର୍ ମୁଁ ପଖାଳ ଖାଇଥିଲି ଆଉ ଚିକେନ ଖାଇଥିଲି ଏଇ ପ୍ରକାର ବ୍ୟବସ୍ଥା କରିକି ଖାଇଥିଲି ଟିକେ ଆଉ
ଆଚ୍ଛା ଆପଣ କୁଆଡ଼େ କୁଆଡ଼େ ସବୁ ଏଇ ବର୍ଷା ଋତୁରେ ଭ୍ରମଣ କରୁଛନ୍ତି ନା କରୁନାହାନ୍ତି?
ସାର୍ ବର୍ଷା ତ ହଉଚି
ସାର୍ ବର୍ଷା ତ ହଉଛି ତାହେଲେ ମୁଁ କୁଆଡେ ଯାଇପାଇଲି ନାହିଁ ଆଉ ଆଁ ତ କ ସମୟ ଦେଖିବାଯଦି ବ ଖାଇଲା ପରେ ବିଭିନ୍ନ ସ୍ଥାନ ଅଛି ସେ ସ୍ଥାନକୁ ବୁଲିବା ପାଇଁ ବ୍ୟବସ୍ଥା କରିବା ଟିକେ ଆଉ ଆମର ଏଥର ଆସନ୍ତୁ ଆପଣ ବାରିପଦା ରଥ ଯାତ୍ରା ଦେଖିବା ପାଇଁ।
ଆଚ୍ଛା ବାରିପଦା ସତରେ ମଧ୍ୟ
ବାରିପଦା ରଥଯାତ୍ରା ମଧ୍ୟ କଣ ଟିକେ ପ୍ରସିଦ୍ଧ ବହୁତ ପ୍ରସିଦ୍ଧ ଆମର ବାରିପଦା ରଥଯାତ୍ରାକୁ ଦ୍ଵିତୀୟ ଶ୍ରୀକ୍ଷେତ୍ରର ରଥଯାତ୍ରା ଭଳି କୁହାଯାଏ। ଆଉ ବାରିପଦା ରଥଯାତ୍ରାରେ ବହୁତ ମହାତ୍ମ୍ୟ ଅଛି ସମ୍ପୂର୍ଣ୍ଣ ଅଲଗା ପୁରୀ ରଥଯାତ୍ରା ଠାରୁ ଆ ଆପଣ ଜାଣିଛନ୍ତି କି ନାହିଁ?
ନାଇଁ। ସାର ମୁଁ ସେଇ ବି ଦବଥା ନାହିଁ ଆପଣ ଯଦି ଜାଣିଛନ୍ତି ତାହେଲେ ତାହେଲେ ଆପଣ ଟିକେ ମତେ ଭଲ ସେ କହିଲେ ଯାହା ଟିକେ ମୁଁ ମଧ୍ୟ ସେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଉ ଆପଣଙ୍କର ବାରିଦାର ସଂସ୍କୃତି ବିଷୟରେ ମଧ୍ୟ ଟିକେ
ବାରିପଦାର ସଂସ୍କୃତି ବିଷୟରେ ମତେ ଟିକେ ଆ ସାର୍ ବାରିପଦାର ରଥଯାତ୍ରା ଆମର ପୁରୀ ରଥଯାତ୍ରା ଯୋଉ ଦିନ ହୁଏ ସେଦିନ ହୁଏ ନାହିଁ। ଆଉ ଆମର ଗୋଟେ ଦିନ ପରେ ହୁଏ ପୁରୀର ରଥଯାତ୍ରା ଯୋଉ ଦିନ ହୁଏ। ତାର ଗୋଟେ ଦିନ ପରେ ଯାଇକି ରଥଯାତ୍ରା ବା ବାରିପଦାରେ ହୁଏ। ତାର ବହୁ ପୁରୁଣା କାଳରୁ ଆମର ଯୋଉ ଆମର ଯୋଉ ଭଞ୍ଜି ଆଉ ରାଜା ମାନେ ରହିଲେ। ତାର ପ୍ରକ୍ରିୟା ସେଇଭଳି ଭାବରେ କରିଛନ୍ତି କାରଣ ପୁରୀର ରଥଯାତ୍ରା ହଉଛି ପ୍ରସିଦ୍ଧ ରଚଯାତ୍ରା ଆମର ଆରାଧ୍ୟ ଦେବ ଜଗନ୍ନାଥଙ୍କର ଯେହେତୁ ସବୁ ଭକ୍ତ ମାନେ ପୁରୀ ପ୍ରତି ଆକର୍ଷିତ ହୁଅନ୍ତି ଆଉ ଅ ସେଥିପାଇଁ ମ ଆମର ରାଜା ଆ ରାମଚନ୍ଦ୍ର ଦେବ ସେ କହିଲେ କି ନାଇଁ ଆମର ରଥଯାତ୍ରା କୁ ଆମେ ଗୋଟେ ଦିନ ପରେ କରିବା। ଯୋଉ ଦ୍ଵାରା କି ଆମର କଣ ହବ ନା ସେଠାକାର ଲୋକମାନେ ସେଠି ରଥ ଟାଣି ସାରିବା ପରେ ଏଠାରେ ମଧ୍ୟ ଆସି ଜଗନ୍ନାଥଙ୍କ ରଥ ଟାଣି ପାରିବେ। ଆଉ ଗୋଟେ ବଡ ମହା ଅଛି ଜାଣିଛନ୍ତି ସାର୍?
କଣ ସେଟା ଗୋଟେ? ସାର୍ ଆପଣ
ସାର୍ ଆପଣ ଯା କହିଲେ ସେ କଥାଟା ଭାବିଲେ ସାର୍ ମତେ ଲାଗୁଚି
ମାନେ ବଞ୍ଚିଯାଇଛି। ତାହେଲେ ସେଇ ଲୋକ ମାନଙ୍କୁ ପାଖୁ ବୋଧେ ସେଇ ସୁବିଧା ର ବ୍ୟବସ୍ଥା ରଖାହେଇଥିଲା ପରା ବୋଧେ।
ହଁ ତାର ମଧ୍ୟ ଆଉ ଗୋଟେ ବଡ଼ ମହାତ୍ମ୍ୟ ଅଛି। ଯେ ଆମର ଯୋଉ ପୁରୀରେ ରଥଯାତ୍ରା କୁ ଅ ଯେତେବେଳେ ହୁଏ ଜଗନ୍ନାଥଙ୍କ ରଥକୁ ମଧ୍ୟ ସମସ୍ତ ତ ଭକ୍ତମାନେ ଟାଣନ୍ତି ନାରୀ ପୁରୁଷ ସମସ୍ତେ। ମା ସୁଭଦ୍ରାଙ୍କର ରଥକୁ ମଧ୍ୟ ନାରୀ ପୁରୁଷ ସମସ୍ତେ ଟାଣନ୍ତି। ବଳଭଦ୍ର ଅ ଙ୍କ ରଥକୁ ମଧ୍ୟ ସମସ୍ତେ ନାରୀ ପୁରୁଷ ଟାଣନ୍ତି। କିନ୍ତୁ ବାରିପଦାରେ ଏ ରଥଯାତ୍ରାରେ ମାଆ ଶୁ ସୁଭଦ୍ରାଙ୍କର ରଥକୁ କେବଳ କେବଳ ନାରୀ ମାନେ ହିଁ ଟାଣନ୍ତି। ବିବାହିତା ନାରୀ ହୁଅନ୍ତୁ ଅବା ଅବିବାହିତା ନାରୀ ହୁଅନ୍ତୁ କେବଳ ନାରୀ ମାନେ ହିଁ ମା ସୁଭଦ୍ରାଙ୍କର ରଥ କୁ ଟାଣି ମାଉସୀ ମା ମନ୍ଦିରକୁ ନେଇଥାନ୍ତି। ଇଏ ହଉଛି ସବୁଠାରୁ ବାରିପଦା ରଥରେ ସବୁଠାରୁ ଗୋଟେ ନିଆରା ଆ ମୁହୂର୍ତ୍ତ ନିଆରା ଶୁ ମାନେ ସଂସ୍କୃତି ପରମ୍ପରା।
ହଉ ତାହେଲେ ସାର୍ ଦେଖିବା ତାହେଲେ। ତାହେଲେ ଅନ୍ୟଥର ଦେ ଦେଖି ସାର୍ ଆମର ଏଥର ସୁବିଧା ଦେଖି ସାର୍ ଆମେ ବାହାରିବା ବାରିପଦା ତାହେଲେ ରଥଯାତ୍ରା ଭ୍ରମଣରେ ଆଉ।
ନିହାତି।
ଦେଖେଇ ଦେବେ ଟିକେ କହିଲି। ଯେ ପୁରୀ ଠାରୁ ଗୋଟେ ଦିନ କମ୍ ରେ ଏଇ ଯାତା ଆମ ରଥ ଯାତ୍ରାଟା ହୁଏ। ହେଲେ ଏଙ୍କର ସାର୍ ଏଇ ସମୟରେ ଆପଣର ବାହୁଡା ଯାତ୍ରା ସାର୍ ଆପଣ କେତେବେଳେ କରାଯାନ୍ତି?
ଆପଣ କେତେବେଳେ ବାହୁଡା ଯାତ୍ରା ମଧ୍ୟ ସେଇଭଳି ଭାବରେ ତାର ଗୋଟେ ଦିନ ପରେ। ଆଉ ଆମର ଅ ହୁଁ ହୁଁ ହଁ। ଆମର ବାହୁଡା ଯାତ୍ରାରେ ବି ମଧ୍ୟ ଠିକ୍ ସମାନ ପ୍ରସ୍ତୁତି ହୁଏ। ଆଉ ଆମର ଯଦି ଆପଣ ଆସୁଛନ୍ତି ବାରିପଦାକୁ ତାହେଲେ ବର୍ତ୍ତମାନ ସମୟରେ ବାରିପଦା ଆସିଲେ ଆପଣ ବହୁତ ଜାଗା ବୁଲି ପାରିବେ। ଯେପରିକି ଶିମିଳିପାଳ ଆପଣଙ୍କୁ ଯାଇପାରିବେ ଏବେ ବର୍ଷା ହଉଛି ଘଅଞ୍ଚ ଜଙ୍ଗଲ। ଗଛ ପତ୍ର ସବୁ ପୁ ପରିପୂର୍ଣ ହେଇଯାଇଛି ସବୁଜିମା ରେ। ଆଉ ଆପଣ ଯେତେବେଳେ ଆସିବେ ଉ ଆଦିବାସୀ ମାନଙ୍କର ଚିକେନ୍ ମାଂସ ପୋଡା। ଆପଣଙ୍କର ଯୋଉ ଏ ଯଉ ପତ୍ର ପୋଡା ଏଗୁଡା ସବୁ ଖାଇପାରିବେ ବହୁତ ସ୍ଵାଦିଷ୍ଟ। ଆଉ ଆପଣ ଯାଇପାରିବେ ଖିଚିଙ୍ଗ ମନ୍ଦିର ସାର୍। ଖିଚିଂ ମଧ୍ୟ ସାର୍ ଗୋଟେ ବଢିଆ ପ୍ରସିଦ୍ଧ ଅଞ୍ଚଳ।
ତାହେଲେ ସେ ଯାଇ ଖିଚିଂ ମନ୍ଦିର ଯାଇ ସେ ବୁଲିକି ମଧ୍ୟ ଆସିବ। ତାର ମହାତ୍ମ ସାର୍ କଣ ସାର୍ ଟିକେ କହିପାରିବେ? କଣ ଟିକିଏ ଆଉ।
କହିପାରିବେ କଣ ଟିକିଏ? ଖିଚିଙ୍ଗ୍ ମନ୍ଦିର ସାର୍ ଆପଣ ଖିଚିଙ୍ଗି ରେ ଆପଣ ଜାଣିଚନ୍ତି କି ନାଇଁ ଯୋଉ କଳା ମୁଗୁନି ପଥର ମିଳେ। କଳା ମୁଗୁନି ପଥର ମାନେ ଯୋଉ କଳା ପଥରରେ ମୂର୍ତ୍ତି ସବୁ ପ୍ରସ୍ତୁତ ହୁଅନ୍ତି। ସେଇ ପଥର ସାର ଖି ଖିଚିଙ୍ଗିରେ ମିଳେ ଆ ଯୋଉ ମ ମନ୍ଦିରଟା ସେ ମନ୍ଦିର ମଧ୍ୟ ସେ ମ ମାନେ କଳା ପଥରରେ ପ୍ରସ୍ତୁତ। ସେ ପଥର ବହୁତ୍ ମୂଲ୍ୟବାନ ପଥର। ଆଉ ସେ ପଥର କେବଳ ସେଇ ଖିଚିଙ୍ଗ୍ ଅଞ୍ଚଳରେ ହିଁ ମିଳେ। ସମ୍ପୂର୍ଣ୍ଣ ଭାରତ ବର୍ଷକୁ ସେଇ ଖିଜିଙ୍ଗ ଅଞ୍ଚଳରୁ ସେଇ ପଥରରେ ପ୍ରସ୍ତୁତ ମୂର୍ତ୍ତି ଦିଆଯାଏ। ଆପଣଙ୍କ ଅଞ୍ଚଳରେ ଯୋଉ ମନ୍ଦିର ଗୁଡି କ ଅଛି। ସେଇ ଅଞ୍ଚଳରେ ଦେଖିଥିବେ ଆପଣଙ୍କ ମ ଯୋଉ ମୂର୍ତ୍ତି ଗୁଡିକ ଯୋଉ କଳା ମୂର୍ତ୍ତି ଗୁଡିକ ପ୍ରାୟତଃ ସେଇ ଅଞ୍ଚଳରୁ ଆସିଥିବ।
ହଁ ସାର୍ ମୁଁ ଶୁଣିଚି ସାର ଆମର ତ ଏଇ ଅଞ୍ଚଳରେ ସେଇପରି ଜିନିଷ ତ ଉପଲବ୍ଧ ନାହିଁ ଆ ଆପଣ ଯାହା ଦେଖିବାକୁ ଅନ୍ଧାରଭଳିଆ ଗୋଟେଆପଣ।
ଲ
କାର୍ଯ୍ୟ କରୁଚି ସେଇ ଜିନିଷକୁ ମୁଁ ଦେଖୁଚି ବିଭିନ୍ନ ସ୍ଥାନକୁ ମଧ୍ୟ ସେଇଦିନ ସ୍ଥାନା ହିମିତି ରହୁଚି। ତାହେଲେ ଆପଣ ଗୋଟେ ପ୍ରାକୃତିକ ସମ୍ବଳର ଗୋଟେ ସମ୍ପଦର ଗୋଟେ ଗନ୍ଥା ଘର ଆପଣ ରାଜ୍ୟ ଗୋଟେ ଆଉ।
ହଁ ନିହାତି ସାର୍ ଆଉ ଆପଣଙ୍କର ଅଞ୍ଚଳରେ ତ ଅ ଯଉଗଡ ଅଛି। ଯଉଗଡ ବୋଧେ ଆପଣଙ୍କ ଅଞ୍ଚଳରେ ହେ।
ଆଜ୍ଞା ସାର ଯଉଗଡ ଆମର ଏଇପଟେ ହିଁ ଯାଇ ଅଛି। ସେ ଆମର ଅଶୋକଙ୍କର ସେ କି ଆମର ତାଙ୍କର ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ଆପଣ ତ ଆପଣ ତ କାହିଁ ପ୍ରାଚୀନ ଯୁଗର ମଣିଷ ଅଶୋକଙ୍କର କାହିଁ ଯୋ ଖ୍ରୀଷ୍ଟ ପୂର୍ବ ତୃତୀୟ ଶତାବ୍ଦୀର ଅ ଲୋକ ଆପଣଙ୍କ ଅଞ୍ଚଳରେ ବୌଦ୍ଧ ସମ୍ପ୍ରଦାୟ ଆପଣଙ୍କର ବିକାଶ କରିଥିଲେ। ଇନସ୍ ଆପଣ ଯୋଉ ଶିଳାଲିିପି ଆପଣଙ୍କ ମିଳୁ ଜି ଆପଣଙ୍କର ବି ତ ବହୁତ୍ ପ୍ରସିଦ୍ଧ ଇତିହାସ ମଧ୍ୟ ଅଛି ଆପଣଙ୍କର ସେ ଅଞ୍ଚଳରେ।
ହଁ ସାର୍ କାରଣ ଏଇଠି ସାର୍ ସ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ନା ସାର୍ ଏଇ ଗୋଟି ଅଞ୍ଚଳ ଗୁଡିକରେ ବାଣିଜ୍ୟ କାରବାର କରିବା ପାଇଁଏଇ ଲୋକମାନେ ଟିକିଏ ଅଧିକ ଆସିଥାନ୍ତି ତ ଏଇ
ଆ
ସେ ଅନୁସାରେଏ ଜନଗହଳି ଟିକିଏ ଅଧିକ ବଢି ଯାଇଥାଏ।
ଜନଗହଳି ଟିକିଏ ଅଧିକ ବଢି ଯାଇଥାଏ। ତୁ ତାକୁ
ବିଭିନ୍ନ ପ୍ରକାର ଅ ଆ ଆମର ଇଂଲିଶି ମାନେ ହୋଉ ସମସ୍ତେ କଣ କରତି ଏଇଠି କଣ କରତି ଏଇ ଅଞ୍ଚଳ ଗୁଡିକ ଅଧିକ ଉନ୍ନତ କରିବା ଚେଷ୍ଟା କରିଥିଲେ ତ ରାଜା ମାନେ ମଧ୍ୟନେଇ- ନିଜିର ବିଭିନ୍ନ ପ୍ରକାର ରାଜ୍ଯକୁ କଣ
ନିଜିର ବିଭିନ୍ନ ପ୍ରକାର ରାଜ୍ଯକୁ କଣ ସ୍ଥାପନ କରି ଆମର ଆରାମଦାୟକ ସ୍ଥାପନ କରିକି ସେମାନେ ନିଜର ବିପଦନ୍ତି। ହଁ ସାର୍ ମୁଁ ସେଥିପାଇଁ ଭାବୁଥିଲି ଥରେ ଯେ ଆମର ଯଦି ଅଶୋକଙ୍କ ଶିଳାଲେଖ ଆମର ଭୁବନେଶ୍ଵରରେ ଅଛି। ଆଉ- ତାହେଲେ ଆଁ ଆଁ ଆପଣଙ୍କର ଅ ତାହେଲେ ପୁ ଯାଇ ଗଞ୍ଜାମ ରେ ପୁଣି ଆଉଥରେ ଶିଳାଲେଖ କେମିତି ହେଲା? ଆଚ୍ଛା ତାହେଲେ ଅଶୋକ ଯେତେବେଳେ ଥିଲେ ଏଇ ଅଞ୍ଚଳରେ ତାହେଲେ ସେ ଯୋଉ ବାଣିଜ୍ୟ କାରବାର ନିମି ସେ ଅଞ୍ଚଳକୁ ଯେତେବେଳେ ଯାଇଚନ୍ତି ତାହେଲେ ସେଟାରେ ଗୋଟେସ୍ ଶିଳାଲେଖ ସ୍ଥାପନ କରିଚନ୍ତି ବୋଧହୁଏ ମତେ ଯାହା ଅନୁମାନ ହେଉଛି।
ହଁ ସାର୍ ବାଣିଜ୍ୟ କାରବାର ହଉ କିମ୍ବା କୌଣସି ଜାକର ସେ
ତାଙ୍କର ସେ ହଁ ତାଙ୍କର ସେଇ ସେଇ ଜାଗାରେ କୌଣସି ପ୍ରକାର ତାଙ୍କର ଯଦି
ଆଉ ତାଙ୍କର ନିଜର ଅଧିକାର ଆଣିବା ପାଇଁ ସେ ନିଜରକୁ
ନିଜର ଅଧିକାର ଆଣି
ବିଭିନ୍ନ ଅ ଜିନିଷ ସ୍ଥାପନ କରି ନିଜର ନିଜତ୍ୱ ବୋଲି ଆପଣ ଗୋଟେ
ନିଜର ନିଜ
ସେଠି ଅନ୍ୟ ଆଗରେ ଉପସ୍ଥାପନ କରୁଥିଲେ ଆଉ
ଆପଣ କେବେ ଯାଇଛନ୍ତି ଯଉଗଡ଼ ନା କେବେ ଯାଇନାହାନ୍ତି
ଯଉଗଡ଼ ସାରେ ମୁଁ ଆମ ଗାଁ ପାଖରେ ଥାଇବି ମୁଁ ଆମର ଗାଁଠୁ ମାତ୍ର ଅଳ୍ପ କିଲୋମିଟର ଦୁରେଇ
ୁ ଆମର ଗାଁଠୁ ମାତ୍ର ଅଳ୍ପ କିଲୋ ଭିତରେଧ କିନ୍ତୁସଲ ମୁ ତବେ ଆମକୁ ଟିକେ ନେଇ
ଆପଣଙ୍କୁ ଆପଣଙ୍କୁ ନେଇକି ବୁଲେଇ ନେଇକି ଆସିକି ଭଲ ହେଇଥାନ୍ତେ ସାର୍ ଆପଣଙ୍କୁ ବୁଲିଥାନ୍ତେ ତା ସହ ମୁଁ ମଧ୍ୟ ସେଇ ଠାକୁର ଭିତରେ ଯାଇକିରି ବୁଲିଥାନ୍ତି ଆଉ ଜାଣିନ୍ତି ଯେ ସେଇ ବିଷୟରେ କଣ କଣ ଅଛି କଣ ନାହିଁ ତା ଇତିହାସ କଣ ସେଇ ଭିତରେ ଅଧିକ ଟିକେ ଆଣିଥାନ୍ତେ ଆଉ କେବେ ଆସୁଛନ୍ତି ତା ହେଲେ ଆପଣ
ନିହାତି ସାର୍ ମୁଁ ବି ମୋର ବହୁତ ଆଶା ଅଛି ମୁଁ ସେଇ ଯୋଉ ପ୍ରାଚୀନ ଅ ତୀର୍ଥ ବା ପ୍ରାଚୀନ କ୍ଷେତ୍ର ଗୁଡିକୁ ଯାଇ ଟିକେ ପରିଭ୍ରମଣ କରନ୍ତି ଆଉ ନିଜ ସ୍ୱ ଚକ୍ଷୁରେ ଦର୍ଶନ କରନ୍ତି ଯେ ତାର ଯୋଉ ମହାତ୍ମ୍ୟ ଗୁଡିକ ଅଛି ଦୀର୍ଘ ହଜାର ହଜାର ହଜାର ବର୍ଷର ଯୋଉ ଇତିହାସକୁୁ ଟିକେ ନିଜ ଚକ୍ଷୁରେ ଦେଖିବା ପାଇଁ ଇଚ୍ଛା ଅଛି ଯିବି ସାର୍ ଆପଣ ମତେ କେତେବେଳେ ଆପଣ ଟିକେ ସୁଯୋଗ ପାଆନ୍ତୁ ଆଉ ଏବେ ଟିକେ ବ୍ୟସ୍ତ ଭିତରେ ମୁଁ ରହୁଛି ତ। ଆଉ ଟିକେ କାର୍ଯ୍ୟ ରହୁଛି ପରୀକ୍ଷା ପତ୍ର ଟିକେ ରହୁଛି। ଏଇ ଟିକେ ସରିଯାଉ ସରିଗଲା ପରେ ଟିକେ ସମୟ ଦେଖି ଆପଣଙ୍କ ଅଞ୍ଚଳ ଆଡେ ଯିବି ଆଉ
ହଁ ସାର୍ ତା
ନା କଣ କହୁଛନ୍ତି ସାର୍
ତାହେଲେ ଆପଣ କିଏ ବାହାରିବେ ଆଉ ଆପଣ ପରିବାର ସମସ୍ତ
ଆଉ ଆପଣ ପରିବାର ସମସ୍ତଙ୍କ ସମସ୍ତ ଲୋକ ମାନଙ୍କୁ
ଆମର ଐତିହାସିକ ସ୍ଥାନ ଲୋକମାନେ ମଧ୍ୟ ପରିବାର ଲୋକମାନେ ମଧ୍ୟ ଭୁଲିଲେ ସେ ଭୁଲିଲେ ମଧ୍ୟ ସେମାନେ ବହୁତ ଖୁସି ଅନୁଭବ କରିବେ ସେଥି ନୂଆ କିଛି ମୋ ସେମାନେ
ଖୁସି ଅନୁଭବ କରିବେ ସେ ନୂଆ କିଛି ସେମାନେ ଜାଣିବେ
ତେଣୁ ଆପଣଙ୍କ ସହିତ ଆପଣ ପରିବାର ପଳସ ଆପଣଙ୍କର ବନ୍ଧୁ ମାନଙ୍କ ମଧ୍ୟ ନେଇ ଆସିଲେ ମୁଁ ଭାବୁଛି ଭଲ ହବ
ଭାବୁଛି ଅଗଷ୍ଟ ସେପ୍ଟେମ୍ବର ମାସରେ ଆମେ ଅ ସେ ସ୍ଥାନକୁ ଭ୍ରମଣ କରିବା ପାଇଁ ଟିକେ ଯୋଜନା କରିବା। ଆଉ ସେଇ ଯୋଜନାରେ ଆପଣ ଟିକେ ସହାୟତା ଆମକୁ କରିବେ ଆଉ ଆମେ ବୁଲାବୁଲି। ଟିକେ କରିବୁ ଆପଣଙ୍କ ଘରେ ରହିବୁ ଆପଣଙ୍କ ଘରର ଖାଦ୍ୟ ଖାଇବୁ
ହଁ ସାର୍ ଆପଣଙ୍କ ଅପେକ୍ଷାରେ ମୁଁ ରହିଲି ଆପଣ ଯଦି ଆସିବେ ତାହେଲେ ଆମେ।
ଯଦି ଆସିବେ ତାହେଲେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପତ୍ର ପାଇ ଆମେ ଯିବୁ
ଆପଣଙ୍କ ମାଙ୍କ ହାତର ହାତ ରନ୍ଧା ଆଉ ଆପଣଙ୍କ ଘରର ଛି ପରିବେଶକୁ ଟିକେ ଦେଖିବା ପାଇଁ ମଧ୍ୟ ଆମର ଭାରି ଇଚ୍ଛା ହଉଛି ଆମେ ଯିବୁ ନିଶ୍ଚିତ କେବେ।
ହଉ ସାର୍ ତାହେଲେ ଆପଣଙ୍କ ଅପେକ୍ଷାରେ ମୁଁ ରହିଲି ଧନ୍ୟବାଦ ସାର୍ ଆଜ୍ଞା ସାର୍
ଧନ୍ୟବାଦ୍, ଧନ୍ୟବାଦ୍।